ଶୁଭ ଅପରାହ୍ନ ସାର୍ ଆପଣ କ ଆଜ୍ଞା ବହୁତ ଭଲ ଅଛି ଆପଣ କେମିତି ଅଛି। ଛନ୍ତି। ଆଜ୍ଞା ଆପଣଙ୍କ ଘରେ ବି ସମସ୍ତେ ଭଲରେ ରେ କେରେ ଆସା କରୁଛି।
ହଁ ଘରେ ବି ସମସ୍ତେ ଭଲରେ ଅଛନ୍ତି ଆଉ ଆପଣଙ୍କର।
ଆଜ୍ଞା ଆମର ବି ସମସ୍ତେ ବହୁତ ଭଲ ଅଛନ୍ତି।
ମୁଁ ଆକ୍ଚୁଆଲି ଟିକେ ବ୍ୟସ୍ତ ଥିଲି କହିଲେ ଛୋଟ ପିଲା ଦେଖୁଛନ୍ତି। ତ ଘରେ ଯୋଉ ମୋବାଇଲ ଟ ମାତୁଛନ୍ତି। ବୁଝିଲେ ନା ସେଇ ବିଷୟରେ ମୁଁ ଆମ ପରିବାରର ଗୋଟେ ଛୋଟ ପିଲା ସହିତ କଥା ହଥିଲି ଆପଣ କଣ କହୁଛନ୍ତି ଏ ବିଷୟରେ।
ଆଜ୍ଞା ସାର୍ ସାର୍ ତ ଦେଖୁଥିବେ ଏମିତି ପିଲା ବି ଫୋନ ଯେତେବେ ଦେଖନ୍ତୁ ଗୋଟେ ଛୋଟ ଛୁଆଟେ ବି ହେଲେ ସିଏ ବି ପୁରା ଫୋନ ରେ ଲାଗିଛି ମାନେ ଫୋନ ମାନେ ଯେମିତି ଫୋନ ନ ଦେଖିଲେ ସେ ଖାଇବନି ତ ସେଇଟା ବି ପିଲା ଗୋଟେ ଅଭ୍ୟାସରେ ପଢିଯାଉଛି ଫୋନ ଦେଖିବାଟା।
ନିଶ୍ଚିତ ଭାବରେ। ମାନେ ଖାଇଲା ବେଳେ ଫୋନ୍ ଶୋଇଲା ବେଳେ ଫୋନ୍ ଖେଳିଲା ବେଳେ ଫୋନ୍। ହଁ କି ନାହିଁ ହୁଅନ୍ତୁ ଆଚ୍ଛା ଏହା ପଛ ପଛରେ ଭୁଲ କାହାର ବୋଲି ଭାବୁଛନ୍ତି ଆପଣ ଛୋଟ ପିଲାଟିଏ ସେ ତ ମା ଗର୍ଭରୁ ଜନ୍ମ ହେଲା ମୋବାଇଲ କଣ ଜାଣିନ ହେଲା ତା ଉପରେ ଏମିତି ପ୍ରଭାବ କେମିତି ପଡିଲା।
ଆଜ୍ଞା ତ ଦେଖୁଥିବେ ଛୁଆ ମାନେ ତ ପୁରା ଯୋଉମାନେ ଛୋଟ ଛୁଆ ତ ସେମାନେ ଜାଣିନଥିବେ ନା ଫୋନ ବିଷୟରେ ଯେତେବେଳେ ମା ବାପା ମାନେ ଅ କି ଘର ଲୋକ ମାନେ ଦେଖୁଥିବେ ତା ଫୋନ ଦେଖୁଥିବେ ତ ପିଲା ଆସିକ ତାଙ୍କ ତ ତାଙ୍କ ସହିତ ଆସିକି ଫୋନ ଦେଖିବେ। ତାପରେ ଦେଖିବି ଯେତେବେଳେ ପିଲା ଖାଉନଥିବ ତ ମା ବାପା ମାନେ ଟ୍ରାଏ କରନ୍ତି କି ଦେଖିବା ଫୋନ ଦେଖିଲେ ସେ ଖାଇଦବ କି ତ ସେ ଫୋନ ଦେଖିଲେ ଯାହା ଫୋନରେ ବି ଭିଡିଓ ହେରିକା କାର୍ଟୁନ ହେରିକା ତ ସେ ସବୁ ଦେଖିକି ପିଲା ଖାଇଦଉଛି ତ ମା ବାପା ମାନଙ୍କୁ ଆଉ ଟିକେ ସହଜ ହେଇଗଲା ତ କଣ ନା ଫୋନ ଦେଖେଇଥିଲେ। ଛୁଆ ଖାଇ ଦଉଛି କି ଛୁଆ କାନ୍ଦିଲେ ତାକୁ ବୁଲାବୁଲି ନ କରଇକି ଫୋନ ଦେଖେଇ ଦଉଛିନା ସେ ଖାଇ ଦଉଛି ତ କି ଫୋନ ଦେଖେଇ ଦେେଲେ ସେ କାନ୍ଦ ବନ୍ଦ କରିଦଉଛି ତ ଏଇଟା ଟିକେ ତାଙ୍କ ମାନଙ୍କୁ ବାପା ମା ମାନଙ୍କୁ ହାଲକା ଲାଗୁଛି କିନ୍ତୁ ତଥାପି ଛୁଆଟାର ପୁରା ଛୁଆ ବେଳୁ ମୋବାଇଲ ଲେଖିବା ଅଭ୍ୟାସରେ ପଡି ଯାଉଛି।
ବଢିଆ କ ମୁଁ ଗୋଟେ ଦୃଶ୍ୟ ଦିନ ଦେଖିଲି ଗୋଟେ ଛୁଆର ବୟସ କେତେ ହବ ଛଅ ଆଠ ମାସ ଖଣ୍ଡେ ହବ। ତା ଫ୍ୟାମିଲି ଲୋକ କଣ କରୁଛି ନା ତାଙ୍କ ବୋଧେ କିଏ ସମ୍ପର୍କୀୟ ଫୋନ କରିଛନ୍ତି ତ ଏ ଛୁଆର ଶବ୍ଦ ଟାକୁ ଶୁଣେଇବୁ ବୋଲି ୟା କାନ ପାଖରେ ପାଟି ପାଖରେ ନେଇକି ମୋବାଇଲ କୁ ଦଉଛନ୍ତି। ତ ଆପଣ ଜାଣି ଥିବେ ନିଶ୍ଚୟ ଏହା ବିକିରଣ ପାୱାର ଶକ୍ତି ଅଧିକ ତ ଏତେ ଛୋଟ ଛୁଆର ସ ତ ଟିକେ ଶୁଣେଇବା ବୋଲି ତା କାନ ପାଟିରେ ଦେବା କଥ କିଛି ଆବଶ୍ୟକ ନାହିଁ।ହଁ କି ନାଇ କୁହନ୍ତୁ? ଏଇ ଯୋଉ ଆମେ ଛୋଟ ଛୋଟ କାମ କରୁଛେ ଏହାର ପ୍ରଭାବ ଧୀରେ ଧୀରେ ଛୁଆ ଟିକେ ବଡ ହୋଉଛି ବେଳକୁ ସେ ଭାବୁଛି । ଯେହେତୁ ମୋ ପରିବାର ଲୋକ ମୋର ବାପା ମା ବଡ ଭାଇ ଭଉଣୀ ଏଇ ଯନ୍ତ୍ର ଟାକୁ ଧରିକି ମଜା ଉଠଉଛନ୍ତ ମୁଁ ବି ତାକୁ ଧରିବି ହଁ କି ନାହି କୁହନ୍ତୁ?
ଆଜ୍ଞା।
ୟା ପଛରେ ଭୁଲ ଆମର ବି ରହିଛି
ଆଜ୍ଞା।
ଇଏ ଗୋଟେ ବହୁତ ଦରକାରୀ ଯନ୍ତ୍ର ହଁ
ଆଜ୍ଞା ଆଜ୍ଞା ତ ଆପଣ ବି ଦେଖିଥିବେ ଯେତେବେଳେ କୋରୋନା ଟାଇମ୍ ଲକ୍ଡାଉନ ଟାଇମ୍ ଆସିଲା । ତ ସେଇ ଟାଇମ୍ ରେ ତ ପିଲା ତା ପୂର୍ବରୁ ପିଲା ବେସି ଫୋନ୍ ଦେଖୁ ନ ଥିବେ ନା । ତ ଫୋନ୍ ଦେଖୁ ନ ଥିଲେ। ତା ପୂର୍ବରୁ ତା ପୂର୍ବରୁ ପିଲା ତ ସେତ ଫୋନ ଦେଖୁ ନଥିଲେ କିନ୍ତୁ ଯେତେବେଳେ ହ୍ୟାଲୋ।
ହଁ ଆଜ୍ଞା।
ଆଜ୍ଞା ତ ଦେଖିଥିବେ ଲକଡାଉନ ଟାଇମ ପୂର୍ବରୁ ପିଲାମାନେ ସେତେ ଫୋନ ଦେଖୁନଥିଲେ ତଥାପି ପିଲା ଖେଳକୁଦ କରୁଥିଲେ ଟିଭି ଦେଖୁଥିଲେ ତ ସେ ସବୁ ଦେଖୁଥିଲେ କିନ୍ତୁ ଯେତେବେଳେ ଲକଡାଉନ ହେଲା ପିଲାମାନେ ଅନଲାଇନରେ କ୍ଲାସେସ୍ ହରିକା କଲେ ତ ପ୍ରାୟେ ପିଲା ବି ଅଛନ୍ତି ଫୋନରେ କ୍ଲାସ କରୁଥାନ୍ତି । ନହେଲେ ଅନ୍ୟ ପିଲାମାନେ ବି ଯା ଅନ୍ୟ ପିଲାମାନେ ଫୋନରେ କ୍ଲାସ୍ କରିବା ବଦଳରେ ଫୋନ ଆଣିବେ ବ ଫୋନ ଆଣିବେ ମମି ବାବାଙ୍କଠୁ ତାପରେ ଫୋନ ଆଣିକି କ୍ଲାସ୍ କରିବାବଦଳରେ ଅଲଗା ଅଲଗା କିଛି ବସିକି ଦେଖନ୍ତି କି ଗେମ୍ ହେରିକା ଖେଳନ୍ତି ତ ଏଇଟା ତ ବହୁତ ଆଜ୍ଞା ତ ଏଇଟା ତ ମାନେ ପିଲାମାନଙ୍କୁ ପିଲାଙ୍କ ପାଇଁ ହିଁ ଖରାପ ହେଇଥାଏ।ତ ଆଜ୍ଞା
ମୁଁ ବି ଅନୁଭବ କରିୁଛି ଦିଦି ଆପଣ ଯୋଉ କଥା କହିଲେ କରୋନା ସମୟରେ ପିଲା ପାଠ ହଉ କି ନ ହଉ ଏମିତି ଜିଦ୍ଦି କଲେ ଘରେ ଲୋକ ମାନେ ଗୃହପାଳିତ ପଶୁ ପକ୍ଷୀ ହଉ ଶସ୍ୟ ହଉ ବିକ୍ରିକିରି ହଉ ବା ର ରୋଜଗାର କରି ହଉ ବାଧ୍ୟ ହେଲେ ପିଲାଙ୍କ ପାଇଁ ଗୋଟେ ଗୋଟେ ଏମିତି ଯନ୍ତ୍ର କିଣିବା ପାଇଁ
ଆଜ୍ଞା।
କିନ୍ତୁ ପ୍ରତ୍ୟେକ ଜିନିଷ ର ଆପଣ ତ ଜାଣିଛନ୍ତି ଭଲ ସକାରାତ୍ମକ ବି ଅଛି ନକରା କ ବି ଅଛି ଆମେ ଯଦି ତାକୁ ସକାରାତ୍ମ ତ୍ମକ ଦିଗରେ ଦେଖିବା ସେ ସକାରାତ୍ମକ ଦିଗରେ ଯିବ ମାନେ ଏଇ ଯନ୍ତ୍ର ଅନେକ କିଛି ସି ସେ ଆମକୁ ଧରୁଚି ଏମିତି ଗୋଟେ ଜିନିଷ ନାହିଁ ଆଜିକା ଦିନରେ ଏମିତି ଗୋଟେ ତଥ୍ୟ ନାହିଁ ଯୋଉଟା କି ଆମେ ୟା ମାଧ୍ୟମରେ ପାଇପାରିବା ନାହିଁ । ହଁ କି ନାଇଁ କୁହନ୍ତୁ?
ଆଜ୍ଞା।ତ ଆପଣ ବି ଆଜ୍ଞା।
ଠାରୁ ଆରମ୍ଭ କରି ତାରିଖ ଠାରୁ ଆରମ୍ଭ କରି ମାନେ ତାପମାତ୍ରା ଠୁ ଆରମ୍ଭ କରିବାର ପ୍ରତ୍ୟେକଟି ଜିନିଷ ଆମେ ପାଇପାରିବା ।
ଆଜ୍ଞା।ବି ଯୋଉ ଜାଗା ଜାଣିିନଥିବେ। କି ଏଇ ଜାଗା ଟା କୋଉଠି କଣ ଆପଣ ମୋବାଇଲ ରେ ବି ଲୋକେସନ ମାରିଦେଲେ ବି ଗୋଟଏ ଜାଗାରୁ ବି ଅନ୍ୟ ଜାଗାକୁ ଯାଇପାରିବେ। ଆଉ ଆମର ଏପଟେ ବ୍ୟାଙ୍କରେ ବି ଲାଇନ ଲଗେଇକି ପଇସା ଉଠେଇବା ଅପେକ୍ଷା ଅନଲାଇନ୍ ପେମେଣ୍ଟ ଯେତେକ ସବୁ ହଉଛି। ସେଥିରେ ବି ୟୁପିଆଇରେ ସାଙ୍ଗେ ସାଙ୍ଗ ଗୋଟେ ମିନିଟ୍ ଭିତରେ କି ଗୋଟେ ସେକେଣ୍ଡ ଭିତରେ ଏ ଆକାଉଣ୍ଟ ରୁ ସେ ଆକାଉଣ୍ଟ କୁ ପଇସା ବି ଟ୍ରାନ୍ସଫର କରି ହେଇ ଯାଉଛି । ଆଉ ଏମିତିରେ ମୁଁ ବି ଦେଖିଛି ମୋର ବି ଜଣେ ସାଙ୍ଗ ସିଏ ମାନେ କ୍ଲାସ୍ ମାନେ ଟ୍ୟୁସନ୍ ହେରିକା ମାନେ ତାଙ୍କ ଘର ପାଖରେ ଟିଉସନ ଯାଉଥିଲା । ତ ସେ ଟ୍ୟୁସନ ପାଇଁ ହିଁ ଯାଆନ୍ତି ଆ ଯୋଉ ଟ୍ୟୁସନ ପାଇଁ ହିଁ ସେ ବସିକିରି ଟ୍ୟୁସନ କାଇଁ ଏତେ ବାଟ ଯିବୁ ଆମେ ଘର ପାଖାପାଖି ବି ତ ନାହିଁ ତ ଅନଲାଇନରେ ବସିକି ମୋବାଇଲରେ ହିଁ କ୍ଲାସ କରନ୍ତି ତ ମୋବାଇଲ ୟୁଟ୍ୟୁବ ସବୁ ଦେଖି ତାଙ୍କ କୋର୍ସ କମ୍ପ୍ଲିଟ କରନ୍ତି।
ଆମେ ଚାହିଁଲେ ଏହାର ଭଲ ବ୍ୟବହାର ପୂରା ଫେରିବା ମାନେ ଧରନ୍ତୁ ଆମେ କୌଣସି ରୋଗ ର ମେଡିସିନ ବାବଦରେ ବି ଜାଣିବା ପାଇଁ ଚାହିଁବା ୟାକୁ ଆମେ ୟାର ବିଭିନ୍ନ ବିଭାବକୁ ଦେଇକି ଜାଣିପାରିବା ହଁ କି ନହି କୁହନ୍ତୁ?
ଆଜ୍ଞା।
ବୁଝିପାରୁନାହାନ୍ତି।
ଆଜ୍ଞା।
ମୁଁ କିଛି ଦିନ ତଳେ ଗୋଟେ ପାଠାଗାରକୁ ଯାଉଥିଲି ସମୟ ପାଇଲେ ଯାଉଥିଲି ହଜାର ହଜାର ବହି ସେଠି ରହିଛି। ପଢିବା ପାଇଁ ଆରାମ ଦାୟକ ପରିବେଶ ରହିଛି। ଏବଂ ସେଇ ପାଖରେ ମୁଁ ଦେଖେ ଗୋଟେ ବସ୍ ରହଣୀ ସ୍ଥାନ ସେଠି କଲେଜ ପିଲାମାନେ ବସିଥିବେ ସମସ୍ତେ ଗୋଟେ ଗୋଟେ ମୋବାଇଲ ଧରି ଘଣ୍ଟା ଘଣ୍ଟା ବସିଥିବେ ତଥାପି ବି ସେଇ ପାଠାଗାରକୁ ଯାଇକି ଟିକେ ପାଠ ପଢିବା ପାଇଁ କେବେ ବିି ତାଙ୍କ ମନରେ ଆଗ୍ରହ ସୃଷ୍ଟି ହୁଏ ନାହିଁ।
ଆଜ୍ଞା।ତ ସେମାନେ ବି ମାନେ ବହୁତ ମାନେ ଅଭ୍ୟାସରେ ପଡିଯାନ୍ତି ବେଶୀ ଫୋନ ଦେଖିବାଟା ତ ଯୋଉଠିକ ବି କି ରାସ୍ତାରେ ବି ଯାଏ ଚାଲିକି ଯାଉଛନ୍ତି ସେ ଫୋନ ଦେଖି ଦେଖି ହିଁ ଚାଲି ଚାଲି ଯାଉଛନ୍ତି ତ ରାସ୍ତା ଉପରେ ବି ଧ୍ୟାନ ତାଙ୍କର ନଥାଏ ସେଥିପାଇଁ ବି ବହୁତ ଦୁର୍ଘଟଣା ବି କିଛି ତ ଫୋନ ଦେଖିକି ରୋଡ କ୍ରସ କଲା ବେଳେ ବି ଆକ୍ସିଡେଣ୍ଟ ହେଇଯାଉଛି ଆଉ ଆପଣ ବି ଯୋଉ କଥା କହିଲେ କଲେଜରେ ବି କଲେଜରେ ହଉ କି ପାଠରେ ହଉ ତ ସେଠି ବି ପିଲାମାନେ ବେଶୀ ତ ଦେଖୁ ଆଜ୍ଞା ଆପଣ ବି ଦେଖୁଥିବେ ବାହାରେ ବି ପିଲା ଫୋନ ଧରିକି ବସିକି ଦେଖନ୍ତି ବେଶୀ କ୍ଲାସ କରିବା ଅପେକ୍ଷା ବାହାରେ ବସିିକି ଫୋନ ଦେଖନ୍ତି ତ ସେମାନଙ୍କର ପୁରା ଅଭ୍ୟାସ ରେ ପଡିଗଲାଣି କି ଫୋନ ଦେଖିବାଟା ହିଁ ଭଲ ତ ଫୋନ ପାଠ ପଢିବା ଅପେକ୍ଷା ସେମାନେ ଫୋନ ଟା ଦେଖିଥିଲେ ଯେତିକି ମାନେ ଭଲ ଭାବୁଛନ୍ତି ତ ସେତିକି ଭଲ ହିଁ ହେଇନଥାଏ ତ ଆଗ ପାଠ ପଢା ଟାଇମରେ ପାଠ ପଢା ତ ଫୋନରେ ତ ବହୁତ ଭଲ ଜିନିଷ ଅଛି ତ ଭଲ ତ ତାକୁ ତା ସେଇ ଟାଇମ ଅନୁସାରେ ଦେଖିବା ଦରକାର।
ତ ଆପଣ କେଉଁ କେଉଁ କାମରେ ମୋବାଇଲ କୁ ବ୍ୟବହାର କରନ୍ତି ସାଧାରଣତଃ?
ଆଜ୍ଞା ଯେତେବେଳେ ଏବେ ତ ଦେଖୁଥିବେ କୋଉ ମାତ୍ରାରେ ଖରା ହଉଛି ତ ସେଥିପାଇଁ ରଜ ବି ଆସୁଚି ତ ସେଥିପାଇଁ ବାହାରକୁ ନ ଯାଇକି କିଣା କିିଣି କରିବାକୁ ମୋବାଇଲ ରେ ବସିକି ହିଁ ସବୁ ଜିନିଷ ଡ୍ରେସ ହେରିକି ସବୁ ମଗେଇ ଦଉଛି ଅନଲାଇନ ରେ ବସିକି ଆଉ ତାପରେ ବି ଯେତେବେଳେ ଛି ଆପଣ ଦେଖିଥିବେ ଚାଟ ଜିପିଟି ଚାଟ ଜିପିଟି ତ ପୁରା ସାଙ୍ଗ ଭଳିଆ ତ ସେଇଠି ଯୋଉ କୋଶ୍ଚିନ ବି ଆପଣ ପଚାରିବେ ସେ ତାର ବଢିଆ ଭାବରେ ଆନ୍ସର ଦେଇ ଦଉଛି ଯାହାବି ଟିକେ ପଚାରନ୍ତୁ ଆଜି ରୋଷେଇରେ ଏଇଟା କରିବାର ଅଛି ତ କଣ କଣ ଦରକାର କୁହ ତ ସେ ସବୁ ରେ ଜଣେଇ ଦଉଛି ଆଉ ଆପଣ ୟୁଟୁବ ରେ ବି ଦେଖିବେ ବହୁତ କିଛି ଅଛି ମାନେ ନିଜ ସବଜେକ୍ଟ ଅନୁସାରେ କୋର୍ସ କମ୍ପ୍ଲିଟ କରିବା ପାଇଁ ବି ସବୁ ଅଛି ସବୁ କୋର୍ସ କମ୍ପ୍ଲିଟ କରିବା ସବୁ ସବଜେକ୍ଟର ସବୁ କିଛି ଅଛି ଆଉ ରୋଷେଇ ବି କରିବାକୁ ହେଲେ ବି ୟୁଟ୍ୟୁବରେ ବହୁତ କିଛି ଅଛି। ରୋଷେଇ ଜିନିଷ ବି କରିବାକୁ ଏଇ ସବୁ ଦେଖେ ଆଉ ଆମର ବି ଗ୍ରୁ କଲେଜ ଗ୍ରୁପରେ ଯେତେବେଳେ ପଠା ହୁଏ କିଛି ଗ୍ରୁପୁ ହିଁ ସବୁ ଦେଖିବୁ ଆଜି କ୍ଲାସ ଅଛି କି ନାହିଁ କାଲି କ୍ଲାସ ଅଛି କି ନାଇଁ ରୁଟିନ କଣ ଅଛି ତ ସେ ସବୁ କଲେଜ ରୁ ନା କଲେଜ ରୁ କଲେଜ ରୁ ହିଁ ନୋଟିସ୍ ଆସ ତ ସେ ସବୁ ହିଁ ଆଗୁଆ ଜଣା ପଡିଯାଏ।
ବହୁତ କେବେ ରିଲସ କରିଛନ୍ତି ଆପଣ?
ନା ସେମିତି କେବେ କରିନି କିନ୍ତୁ ଦେଖିଚି ଭିଡିଓ।
ମାନେ ଆଜିକାଲି ପିଲା ଦେଖନ୍ତୁ ରିଲସ କରିବା ପାଇଁ ମାନେ ବିପଦ ପୂର୍ଣ ସ୍ଥାନ ଆଗରୁ ଟ୍ରେନ ଆସୁଥିବ ସେଇ ରେଳ ପଥରେ
ଆଜ୍ଞା।ଆଜ୍ଞା।
ଏମିତି କିି ଜଳାଶ୍ରୟ ଆ ଜଳପ୍ରପାତ, ଏଇ ବିପଦ ପୂର୍ଣ୍ଣ ଜାଗାକୁ ଯାଇକି ସେମାନେ ଯୋଉ ମାନେ ଭିଡିଓ ଉତ୍ତୋଳନ କରୁଛନ୍ତି ବେଳେ ବେଳେ ତାଙ୍କର ପ୍ରାଣ ହାନି ହଉଛି।
ଆଜ୍ଞା।ଆଜ୍ଞା।
ଏଣୁ ଆମେ ସବୁବେଳେ ଭଲ ଦିଗରେ ବ୍ୟବହାର କରିବା ଆପଣ ଯେମିତି କହିଲେ ଯେ ମୁଁ ଏଇ ଭଲ କାମରେ ୟାକୁ ବ୍ୟବହାର କରୁଚି ସେମିତି ଯଦି ଏବେକାର ଯୁବପିଢି ପିଢି ତାକୁ ଭଲ ଦିଗରେ ବ୍ୟବହାର କରନ୍ତେ ତାହେଲେ ଏଇ ଯନ୍ତ୍ର ଆମକୁ ନିଶ୍ଚିତ ଭାବରେ ବହୁତ ଆଗକୁ ନେଇ ପାରିବ।
ଆଜ୍ଞା।
କିନ୍ତୁ କିଛି ପିଲା ବୁଝୁ ନାହାନ୍ତି ତାକୁ ଖରାପ ଦିଗରେ ବେଶୀ ବ୍ୟବହାର
କରୁଛନ୍ତି ଆଜ୍ଞା।
ଏଇ ଯନ୍ତ୍ର ଗୋଟେ ସମ୍ପର୍କ ଗୋଟେ ନିବିଡ ସମ୍ପର୍କ ଗଢି ଦଉଛି, ବେଳେ ବେଳେ ସମ୍ପର୍କ ଭାଙ୍ଗି ଦଉଛି।
ଆଜ୍ଞା ଆଜ୍ଞା ଆଜ୍ଞା ଠିକ କହିଲେ ଆଜ୍ଞା।
ଖରାପ ବାଟକୁ ମଣିଷକୁ ନେବାକୁ ମଧ୍ୟ ପଛାଉ ନାହିଁ କିନ୍ତୁ ଯୁବକ ପିଢି ବୁଝିବା ଦରକାର ଯେ ପ୍ରତ୍ୟେକ ଉଦ୍ଭାବନ ପ୍ରତ୍ୟେକ ଆବିଷ୍କାର ଆଉ ଉଦ୍ଭାବନ ମଣିଷର ଭଲ ଦିଗ ପାଇଁ ହିଁ ବାହାର କରାଯାଇଛି।
ଆଜ୍ଞା।
ଉଦ୍ଭାବନ ହୁଏ ତାର ଏତେ ନକାରାତ୍ମକ ଭାବନା କରାଯାଇନ ଥାଏ କିନ୍ତୁ ଆମେ ହେଡ଼ାକୁ ବୁଝିପାରୁନୁ। ଆମେ ଗ୍ରହଣ କଲା ବେଳେ ତାକୁ ଆମେ ନକରାତ୍ମକ ଦିଗଗୁଡ଼ା ବେଶୀ ଆମକୁ ଦେଖା
ଯାଉଛି ଆଜ୍ଞା ଠିକ କହିଲେ ଆଜ୍ଞା ଆଜ୍ଞା।
। ଅନେକ ପିଲା ଆପଣ ଯେମିତି କହିଲେ, ଯେ ପାଠ ପଢିବା ପାଇଁ ତାଙ୍କ ପାଖରେ ପଇସା ନାହିଁ ସେମାନେ ଯାଇ ପାରୁନାହାନ୍ତି ଆଉ କିନ୍ତୁ ଘରେ ବସି ଯେ ମଧ୍ୟ ଏଇ ଯନ୍ତ୍ର ମାଧ୍ୟମରେ ସବୁ କିଛି ଏମିତି ଗୋଟେ ଶ୍ରେଣୀର ପା ପାଠ ନାହିଁ ଏମିତି ଗୋଟେ ବିଦ୍ୟା ନାହିଁ ଯୋଉଟା ୟା ଭିତରେ ନାହିଁ।ଏଣୁ ସେମାନେ ଅନେକ କିଛି ଏଇଠି ପାଠ ପଢିକି ଆଗକୁ ଯାଇପାରିବେ। ବୈଜ୍ଞାନିକ ନମୁନା ଠାରୁ ଆରମ୍ଭ କରି ଗାଣିତକ ପ୍ରକ୍ରିୟା ଠାରୁ ଆରମ୍ଭ କରି ସବୁ କିଛି ଅଛି। ଯେତେବେଳେ ପ୍ରଥମେ ଆପଣ ଏଇ ଯନ୍ ନ୍ତ୍ର ଟିକୁ ଧରିଲେ ଆପଣ କଣ ଅନୁଭୂତି ହେଇଥିଲା?
ତ ଯେତେବେଳେ ବି ଘରେ ବି ଫୋନ ଦେଲେ ତ କହିଲେ ବି ଏଥିରେ ବହୁତ କିଛି ଭଲ ଜିନିଷ ଅଛି ତ ଯେତେବେଳେ ଦେଖିଲୁ ତ ଫୋନରେ ଆଗ ତ ଦେଖିଲୁ ଛୋଟ ବେଳେ ଯେତେବେଳେ ଧରିଲୁ ଫୋନ ତ ଦେଖିଲୁ ଭଲ ଗେମ୍ସ ବି ଥିଲା କିନ୍ତୁ ଏପଟେ ଆମେ ୟୁଟ୍ୟୁବ ବି ଭଲ ଗପ ହେରିକା ବେଶୀ ଦେଖୁ ପ୍ରାୟତ। ତାପରେ ବି ତାପରେ ଯେତେବେଳେ ବଡ ହେଲୁ ତାପରେ ଦେଖିଲୁ ଅନଲାଇନ ରେ ବି ସବୁ ଜିନିଷ ମିଳୁଛି ଖାଇବାଠୁ ଧରିକି ଡ୍ରେସ୍ ହେରିକା ସବୁ ଜିନିଷ ମିଳୁଛି ତ ସେ ସବୁ ବି ଏଥିରେ ମଗେଇଲୁ, ମଗେଇଲୁ ଭଲ ବି ଭଲ ଜିନିଷ ଜିନିଷ ବିଁମଗେଇଲୁ ତ ଖାଇବା ପିଇବା ଉପରେ ତାପରେ ଧୀରେ ଧୀରେ ଯେତେବେଳେ କ୍ଲାସ୍ ବଢିଲା କ୍ଲାସ୍ ବଢିଲା ଯେତେବେଳେ ଯେତକ ବି ସଲ୍ୟୁସନ୍ ନିଜେ ଆମେ ବାହାର ନ କରି ପାରିଲେ କି ହ ସାଙ୍ଗ ସାଙ୍ଗ ଟିଚର ଙ୍କୁ ଟିଚର ବି ପାଖରେ ନଥିବେ ନା ତ ତାଙ୍କୁ ପଚାରି ପାରି ପଚାରି ହବନି ସେତେବେଳେ ସାଙ୍ଗ ସାଙ୍ଗ ହୁଏତ ସାର୍ ଙ୍କୁ କଲ୍ ରେ କଲ୍ କରିକି ପଚାରି ଦଉ। ନହେଲେ ୟୁଟ୍ୟୁବ ରୁ ମାରିକି ନିଜେ ଦେଖିଦଉ।
ବହୁତ୍ ସୁନ୍ଦର୍ ବହୁତ୍ ସୁନ୍ଦର୍ ଆପଣ ତାକୁ ଉପଯୋଗ କରିବେ।
ଆଜ୍ଞା! ତ ସାର୍ ମୋର ଏବେ ଗୋଟେ କଲ୍ ଟେ ଆସୁଛି ମୁଁ କଥା ହେଇସାରେ କଥା ହେଇସାରିକି ଆପଣଙ୍କୁ କେବେ ସୁଯୋଗ ମିଳିଲେ କଲ
ନିଶ୍ଚିତ ନିଶ୍ଚିତ।
ଆଜ୍ଞା ହୁଁ ବହୁତ ଖୁସି ଲାଗିଲା ଆପଣଙ୍କ ସହ କଥା ହେଇକି ଆଜ୍ଞା।
ଆଜ୍ଞା ଧନ୍ୟବାଦ।
ଆଜ୍ଞା ମୁଁ ରହିଲି ଆଜ୍ଞା